ହଁ ମ୍ୟାଡମ କୁହନ୍ତୁ।
ଆଉ କଣ କରୁଥିଲେ ପଢାପଢି କଣ ଚାଲିଛି?
ଆଜ୍ଞା।
ପଢାପଢି କଣ ଚାଲିଚି?
ବି ଏସ୍ ବି ଏଡ଼୍ ସରିଲା ଟି ଡି ଏସ ତ କ୍ଲୀୟର ହେଇଚି ଆଉ ଖାଲି ପୋଷ୍ଟ ବାହାରିଲେ ପକେଇବି ଭାକେନ୍ସି ବାହାରିଲେ ଆଉ।
ପ୍ରିପେରେସନ୍ ଚାଲିଛିି ତାମାନେ।
ଆଜ୍ଞା।
ଚାଲିଜି କହୁଚି। ସେଇଟାକୁ ରବି ମୁଁ ବି ବି ମୋର ବି ଏଡ ଟା ସରିଚି ଓ ଏସ ଟି ଇ ଟି କ୍ଲିୟର କରିଚି। ଚାଲିଚି ଏବେ ତ ପୋଷ୍ଟ ବାହାରିବା କହୁଚନ୍ତି କଣ ହବ ସେଇଟା ଜଣା ପଡିନି।
ହଁ।
ଅଛି କଣ କାଲି ଦେଖୁଚି ଗୋଟେ ନିୟୁଜରେ
ହଁ।
ହାଲୋ।
କାଲି ଦେଖଉଥିଲା ଗୋଟେ ନିୟୁଜ୍ ରେ ଶୁବିଲା?
ହଁ ହଁ ଶୁଣାଯାଉଚି।
ମୁଁ କାଲି ଗୋଟେ ନିୟୁଜ୍ ରେ ଦେଖୁଥିଲି ତ। ବଲେ ସେଠି ଟେସ୍ ବୁକ୍ ର ହିସ୍ ସାର୍ ଗୋଟେ କହୁଥିଲି ମାନେ ଯେଟି ପୋଷ୍ଟ ଟା ଆସିବାର ଅଛି। ସୁଲ ହଜାର କେତେ କହୁଚନ୍ତି ସେପ୍ଟେମ୍ବର ସୁଦ୍ଧା। ତାପରେ କହୁଛନ୍ତି କି ଏସ୍ ଏସ୍ ବି ଆଉ ଆର୍ ଏସ୍ ଟି ବି ଆସିବାର ଅଛି ଏସ୍ ଏସ୍ ବି ପଷ୍ଟ ଟା ବଢିବ ନା ନାଇଁ ସେଇଟା ଜାଣିନି ବାକି ଶୁହଲ ହଜାର ବାବନ କେତେ ସେଟା ପୋଷ୍ଟ ଆସିବାର ଥିଲା ସେଟା କହୁଥିଲି। ଆଉ ଆର ଏସ୍ ଟି ବି ଆସିବାର ଅଛି ଛଅ ହଜାର ପ୍ଲସ୍ କହୁଥିଲି ଏଟା କଣ? କହୁଥିଲ ଆଉ। ଏତେ ଜଲଦି କିଛି ହୋଇପାରି
କଣ କହିଲ? ସେମିତି କିଛି ବାହାରଚିନା ମୁଁ ଖାଲି ଏସ ଏସ୍ ବି ଟି ଜି ଟି କଥା ଶୁଣିଥିଲି ଆଉ ଜେଟି ଆଉ ଆ ର ଏସ ଟି ଟା ମୁଁ ଶୁଣିନି।
କାହିଁକି ଆର ଏସ୍ ଟି ଟା ବି ତ ଆମ ବି ସିଲାବସ ରେ ହିଁ ଯାଉଚି ନା ମ୍ୟାକ୍ସିମମ୍ ଫିପ୍ଟି ପର୍ସ ପର୍ଷେଣ୍ଟ ତ ସିଲାବସ ରେ କିଛି ଅଛି ସେଠି।
ହଁ।
ତ ଆମେ ଯଦି ଏସ୍ ଏସ୍ ବି ପାଇଁ ବି ଯଦି ରେଡି ହଉଚୁ ତାହେଲେ ସେ ଆର ଏସ୍ ଟି ସିଲାବସ ବି ଆମର ହଉଚି କଭ
ହଁ ହଁ।
ସେଇଟା କହୁଥିଲି କି ଆ ଏସ୍ ଟି ଯଦି ଆସିବ ଆମେ କାହିଁକି ସେଟା ଦେବାନି ଆକା। ସେଟା ବି ଏକଜାମ ପରୀକ୍ଷା ଟା ଦେଇକି ଈନତି ତ ଏସ୍ ଏସ୍ ବି ରୁ ଆର୍ ଏସ୍ ଟି ବେଶୀ ପୋଷ୍ଟ ଆସିବ କହୁଛନ୍ତି।
ଦେଖାଯାଉ ଖାଲି ତ କହୁଛନ୍ତି କଣ ହ
ହଁ ସେଇଟା ତ କଥା କହୁଚନ୍ତି ଖାଲି କେବେ ଆସିବ କଣ ଜଣା ପଡୁନି।
ହଁ।
ତାଙ୍କ ଡେଟ୍ ଟା କେବେ ସରିଲା କି?
ମୋର ପଚିଶ ରୁ।
ଆପଣଙ୍କର?
ସେଟା ପଚିଶ ହି ଚାଲିଚି।
ଓହୋ।
ଅ ଟି ଇ ଟି କ୍ଲିୟର ଅଛି। ସି ଟେଟ୍ କଣ ଦେଇ ଦେଇଥିଲେ କି? ଟିଟି
ନାଇଁ ସିଟିଇଟି ଟା ଦେଇନୁ। ନାଇଁ ନାଇଁ ଦେଇନଥିଲି। ଆପଣ ଦେଇଥିଲେ ସିଟିଇଟି?
ସେଇ ଦି ଥରେ ଦେଇଥିଲି ବାକି ମୁଁ ପଢି ନଥିଲି ସେମତି। ଯାଇଥିଲି ଜଷ୍ଟ ଟିକେ ଦେଖି ଦେଇଥିଲେ ହେଲାନି।
ଓ ହଁ।
ମାର୍କ ରହିଲାନି।
ହଁ।
ଆପଣଙ୍କ ପାଖେ ଗୁଟେ କଣ କିଛି ଖବର ଟିକେ କୁହନ୍ତୁ?
ହଁ ସବୁ ତ ସେମିତି ନର୍ମାଲ ଚାଲିଚି ଆଉ। ଖରା ଆପଣଙ୍କ ସେପଟେ ଖରା ଖରା କେମିତି ହଉଛି?
ଖରା ତ କରୁଛି ସକାଳଟାରେ ଏ ସେଟା ଖରା କରିଦଉଛି। ସନ୍ଧ୍ୟାାରେ ବର୍ଷା ହଉଛି ଆଉ।
ଆମ ଏପଟେ ଦି ଦିନ ପୂର୍ବରୁ ବର୍ଷା ହେଉଥିଲା। କାଲି ଆଉ ହେଇନି ବର୍ ଆଜି ତ ହବା କଥା ଯାହାହେଲେ ବି ସ୍ନାନ ପୂଣ୍ଣମୀରେ ବର୍ ଷା ହବା କଥା କାଇଁ ଆଜି ତ ପୁରା ଖରା ଖରା କରିଛି କାଇଁ ବର୍ଷା ହେଇନି।
ସନ୍ଧ୍ୟା ଟାଇମ୍ ରେ କିଛି ବର୍ଷିଦବ ଆଉ ଜଣା ପଡୁଛି। କାହିଁକି ନା ଏଇ ଦିନରେ ବର୍ଷା ହୁଏ ନା।
ହଁ।
ଏମତି ପୁଣ୍ଡିଚେରା, ଆଉ କୋଉ ମନ୍ଦିର
ଆଜ୍ଞା, ଆଜ୍ଞା।
ଛା ଆଉ କୋଉ ମନ୍ଦିର ଏଠି ଟିକି କୁହନ୍ତୁ?
କୋଉଠି ପୁରୀରେ?
ନା ଆଉ କୋଉବି ଜାଗା କିଛି ଅଛି କି ଏମତି ବୁଲିବା ପାଇଁ ମନ୍ଦିର ଦର୍ଶନ ପାଇଁ କିଛି।
ସେଇପଟେ ପୁରୀ ଗଲେ ଆପଣ କଣ ଯୋଉ ଏଠି ଲିଙ୍ଗରାଜ ମନ୍ଦିର ବି ଯାଇପାରିବେ ନା। ପୁରୀ ଲିଙ୍ଗରାଜ ମନ୍ଦିର ଅଛି। ସେ ସବୁଠାରୁ ମାନେ ବଡ ଶିବ ମନ୍ଦିର। ଆଉ
ହୁଁ ହଁ
ଆଉ ମୁଁ ଆପଣ ସମ୍ବଲପୁର ପଟରୁ ଆସିବେ ତ?
ହଁ, ହଁ।
ତ ଯଦି ଆସିଲେ ଏପଟେ କପିଳାସ ଜାଣିଚନ୍ତି?
ନା ନା ଯାଇନି।
ହଁ ସେଇ ମନ୍ଦିର ସେପଟେ ସେଇଟା ବି ଯାଇପାରିବେ। କପିଳାସ ମନ୍ଦିର ବି ଯାଇପାରିବେ। ଆପଣ ତ ସେ ଯୋଉ ତାଳଚେର ହରିକା ଦେଇକି ଆସିବେ ନା?
ହଁ।
ହଁ ସେଇ ପଟେ ଗୋଟେ ବାଟ ଟେ ଅଛି, ଯଦି ଆପଣ ଗାଡିରେ ଆସିଲେ ତ ନିଜ ଜ ଗାଡିରେ ତାହେଲେ ସେଇପଟେ ଆସିକି ଯାଇପାରିବେ, କପିଳାସ ବି ଯାଇପାରିବେ।
ଆଉ ଟ୍ରେନ୍ ହରିକାରେ ଆସିଲେ ଆଉ ଯାଇପାରିବେନି।
ଉଁ, ହୁଁ। ନାଲକ୍ ମନ୍ଦିର କେତେ ଦୂର ହେବ?
ଆଜ୍ଞା।
ନାରକ୍ ମନ୍ଦିର କେତେ ଦୂର ହେବ?
କୋଉ ମନ୍ଦିର ଟା କହିଲେ?
କୋଣାର୍କ ମନ୍ଦିର ଟା ହଁ, ହଁ କପିଲାସ ଟା ବି କେତେ ଦୂର ହେବ ସେଠି?
ମାନେ ଆମ ଘରଠୁ।
ହଁ।
ଆମ ଘରଠୁ ପଇଁଚାଳିଶ ଭଳିଆ ପଇଁତିରିଶରୁ ଚାଳିଶ ଭିତରେ ବୋଧେ ହବ। ମୁଁ ବି ଆଇ ନଥିଲି ଏଇ-ଇ-ଇ-ଇ ଏଇ ଦି ବର୍ଷ ତଳେ ଗୋଟେ ଥର ଫାଷ୍ଟ୍ ଗଲି।
ହୁଁ-ହୁଁ ପାଖରେ ଅ ।
ପଇଁତିରି ରୁ ଚାଳିଶ ଭଳିଆ ହବ, ହଁ- ହଁ।
ହୁଁ-ହୁଁ ବହୁତ ପାଖରେ ରଖୂଥିବେ।
ହଁ।
ଆଉ ବସ୍ ରୁ କେତେ ହବ?
ହ ଭୁବନେଶ୍ବରରୁ-ଉ-ଉ-ଉ-ଉ-ଉ ପଚାଶ। ଏଇଟି ଫାଇଭ୍ ଭଳିଆ ହେଇଯିବ ଆଉ।
ଚଳିବ ସେଇଟା ବି ଗୋଟେ।
ହଁ ହଁ।
ଯଦି ପୁରୀ ଦେଖିବା ସେଭେନ୍ଟି ସେଭେନ୍ଟି ଫାଇବ୍ ଯଦି ହେଉଥିଲା ଏଇଟା ଏଇଟି ଫାଇବ୍ ହେଉ ।
ହଁ।
ନା କଣ? ରାସ୍ତାଟେ ଗୋଟେ ହେବ କି କେମିତି? ରା ଗୋଟେ ହେବ ନା ଅଲଗା ଅଲଗା ହେବ?
ନାଇଁ ରାସ୍ତାଟା ତ ଗୋଟେ ମାନେ ବହୁତ ପଟେ ବାଟ ଅଛି। ଆପଣ ଦେଖିକି ଯିବାର ଅଛି। ତା ତ ରାସ୍ତା ସେମ୍ ରହିବ ଗୋଟେ ମାନେ ଗୋଟେ ରାସ୍ତା ହିଁ ରହିବ।
ହୁଁ।
ଆପଣଅ-ଅ-ଅ-ଅ ସମ୍ବଲପୁର ପଟେ ଯଦି ସେ ଯୋଉ ତାଳଚେର ବାଟେ ଯଦି ଆସିଲେ ନିଜ ଗାଡିରେ। ସେପଟେ କୋଉ ପଟେ ବାଟ ଅଛି ନା ମୁଁ ଠିକସେ ଜାଣିନି କିନ୍ତୁ କୁହନ୍ତି ଯେ ତାଳଚେର ପଟୁ ଆସିଲା ବେଳେ ସେଇ କପିଳାସ ଦେଇକି ବି ବାଟ ଅଛି ଆସିବା ପାଇଁ କପିଳାସ ଆଗେ ଦର୍ଶନ କରିବେ। ପୁଣି ଏଠି ବାହାରିବେଏ-ଏ ମାନେ କଟକ ପଛକୁ ବାହାରିବେ ଟାଙ୍ଗି ପାଖାପାଖି। ଟାଙ୍ଗୀ ପାଖାପାଖି ବାହାରିକି ପୁଣି ଆପଣଙ୍କୁ ଯିବାକୁ ପଡିବ ସେପଟେ କଟକ କଟକ ଯ ଯିବେ ଭୁବନେଶ୍ଵର ଯିବେ। ତାପରେ ସେଇପଟେ ପୁରୀ ହେରିକା ଯିବେ ଆଉ।
ହୁଁ-ହୁଁ। ଯିବାକୁ ପଡିବ ଏଇ ଭିତରେ ହି।
ହଁ ଆସନ୍ତୁ ବୁଲିକି ଯାଆନ୍ତୁ ଟିକେ ମନ ଶାନ୍ତି ଲାଗିବ। ନାଇଁ ମୁଁ କେବେ ଯାଇନି ସମ୍ବଲପୁର।
ଆାସିନି
ନା।
ଆସନ୍ତୁ ଆସନ୍ତୁ ଆମ ଏପଟେ ବହୁତ ବଢିଆ ଜାଗା ଅଛି ବୁଲିବା ପାଇଁ ବି ଜାଗା ଅଛି।
ଯିବୁ ଆଉ
ହରିଶଙ୍କରଟା କେବେ ଯାଇଛନ୍ତି କି? ଆମ ଏପଟେ ହି ବଲାଙ୍ଗୀର ଡିଷ୍ଟ୍ରିକ୍ ରେ ଅଛି। ସେଇଟା ବି ବହୁତ ବଢିଆ ଜାଗା।
ନୃସିଂହନାଥ ହରିଶଙ୍କର କେବେ ଯାଇନି। ହଁ ଦେଖିଛି ହୁଁ-ହୁଁ।
ବହୁତ ବଢିଆ ଜାଗା ଅଛି ସେଠି ମୁଁ ଆମ ସେ ଆମେ ସେ ପାଖରେ ହିଁ ରହୁଥିଲୁ। ସେ ଟାଇମରେ, ମୁଁ ଛୋଟ ଥିଲି ସେ ଟାଇମରେ ବହୁତ। କରାଯାଇଛି ବହୁତ, ପୁରା କିଛି ବି କଣ ଗୋଟେ ହେଲା କିଛି ବି ପିକନିକ୍ କରିବାର ଥିବ ତ ଆମେ ହରିଶଙ୍କର ଯାଉଥିଲୁ, ପାଖରେ ଥିଲା ନା ସେଇଟା।
ପିକନିକ ସ୍ପଟ ଆଉ।
ହଉ ଆପଣ ଯେମିତି ଏଇ ମନ୍ଦିର କହୁଛନ୍ତି ତିରିଶ ଚାଲିଶ କିଲୋମିଟର ସେଟାବି ଆମେ ବି ସେମିତି ତିରିଶ ଚାଳିଶ କିଲୋମିଟର ଦୂରରେ ହିଁ ରହୁଛୁ। ଥିଲୁ ହରିଶଙ୍କର ର
ହଁ।
ଏଫଟ ଯଦି କହିବେ ସେ ଜାଗାରେ ବହୁତ ବଢିଆ। ଆମେ କଣ କରୁଥିଲୁ ଘରେ ସମସ୍ତେ ପୁରା ରାନ୍ଧିବା ପାଇଁ ସବୁ ଜିନିଷ ଧରିକି ଯାଉଥିଲୁ ଗଛ ମୂଳରେ ବସିକି ରାନ୍ଧିକି ସେଠି ଖାଉଥିଲ ଆଉ ବଢିଆ ଆଉ। ସେଠି ଗୋଟେ ଯାତ୍ରା ବି ହୁଏ। ମେଲା ବୋଲି କୁହନ୍ତି ସେଇଟା ବୈଶାଖ ମେଲା ତ ସେଇ ଟାଇମ ରେ ବି ପୁରା ବହୁତ ବହୁତ ବଢିଆ ଯାତ୍ରା ହୁଏ ସେଠି ରାତିରେ ବି ଲୋକ ଶୁଅନ୍ତିନି ସେଠି ଯାତ୍ରା ଦେଖିବା ପାଇଁ।
ହଁ।
ସେଠି ମ୍ୟାଡ଼ାମ ମୁଁ ଆଉ ଥରେ କଲ କରୁଚି ଆପଣଙ୍କୁ।
ହଁ ହଁ କରନ୍ତୁ।